ଆଉ ତମ ଆଡେ ବର୍ଷା କେମିତି ହଉଛି?
ଉ ବର୍ଷା ତ ଜୋର ହଉଛି ବସିକି ବର୍ଷା ଏ ଅଧଘଣ୍ଟା ଘଣ୍ଟା ହେଲା ଛାଳିଛି ହ ଏମିତିଛି ବର୍ଷା ଅଧଘଣ୍ଟା ଘଣ୍ଟ ପରେ ତାପରେ କଣ କର ଯାଇକି ଆଡେ ବୁଲି ବୁଲି ବୁଲି ବୁଲି ଘଣ୍ଟା ଦି ଘଣ୍ଟା ଘଣ୍ଟା ଟେ ଲାଗିଲା ବୁଲି ବୁଲି ଆସିଲି ଆସିକିନା ଘର ପାଖରେ ବସିଛି ଆଉ କଣ ଖିଆ ପିଆ ହେଇଛି?
ହଁ ମୁଁ ଆଇ ନା ସକାଳେ ଟିକେ ହଉଛି ଚାହା ବସେଇଲି ବାପା ବୋଉ ଟିକେ ଚାହା ପିଇଲେ। ଆଉ ମୋ ଇଭ କୁଥିଲ ସେ ପିଇଲେଣିି କାରଣ ଜି ସେ ଟିକେ ଟିକେ ହଉଛି ପିଇଲେନି ତାଙ୍କର ପେଟ ଟିକେ ଗରମ ଅଛି, ସେଥିପାଇଁ ସେ ପିଇଲେନି ତ। ଆଉ ହଉ ବର୍ଷ ଏଇ ଯୋଉ, ଆଜି ମୁଁ ଟିକେ ସେ ଆଇଁଷ ବାରେ ନା, ଆଜି ଟିକେ ଭଲ ବାରେ ନା ସେଥିପାଇଁ ମୁଁ ଆଜି ଟିକେ ବନେଇ ଦେଇଛି, ଅଣ୍ଡାକୁ ତେଲରେ ହଉଛି ଅଣ୍ଡା ଆଗେ ସିଝେଇଦେଲି, ଆଳୁକୁ କାଟି ଦେଇକି ସିଝେଇ ଦେଇକି ତାପରେ ଅଣ୍ଡା ସିଝି ସାରିଲା ପରେ, ମୁଁ ତାକୁ ବାହାର କରିଦେଇକି ଆଉ କରେଣ୍ଟ ତ ନାହିଁ ନା, ସେଥିପାଇଁ ମୁଁ କଣ କଲି କହଲ? ଆଉ ହେମଦସ୍ତାରେ ତାକୁ ଛେଚି ଦେଇକି ମସଲା ଟା ବନେଇଦେଲି। ଆଉ ହଉଛି ଅଣ୍ଡା ଟା ସିଝି ଗଲା ପରେ ତାକୁ ବାହାର କରିଦେଇକି ଆଉ ଛଡେଇ ଦେଇକି, ଆଉ ଆଳୁକୁ ଛଡେଇ ଦେଇକି ତାକୁ ତେଲରେ କଡେଇକି ଫ୍ରାଏ କରିଦେଲି। ତାକୁ ଅଣ୍ଡା କୁ ହଉଛି ପକେଇ ଦେଇକି, ଫ୍ରାଏ କରିଦେଇକି, ବାହାର କରିଦେଇକି ତାପରେ ମସଲା କୁ ହଉଛି କଷିଦେଲି, ତାପରେ ସବୁ ଲଙ୍କା ଗୁଣ୍ଡା, ହଳଦୀ ଗୁଣ୍ଡା ଆଉ ମିଟ୍ ମସଲା ଆଉ ଚିକେନ ମସଲା, ଗରମ ମସଲା, ଏମିତି ପକେଇ ଦେଇକି ମୁଁ ତାକୁ କଷ ମୁଁ କଷିଥିଲି। ତାପରେ ଆଳୁ କୁ, ସେଇ ସମୟରେ ମୁଁ ଅ ଅଣ୍ଡା ସହିତ ଆଳୁ ବି ସେ ହଉଛି ଛଡେଇଦେଲି। ସେ ସମୟ ଟା ଯେତିକି ବଳିଲା, ମୁଁ ତାକୁ ହଉଛି ଆଳୁକୁ ଛଡେଇ ଦେଲି। ଛଡେଇଦେଲା ପରେ ତାକୁ ହଉଛି ଆଳୁ ସହିତ ମସଲା ଟିକେ ହେଇଗଲା। ସେଇତୁ ମୁଁ ହଉଛି ତାକୁ ମସଲା ଆଳୁ ସହିତ କଷି ଦେଲି, କଷି ଦେଲା ଠୁ ତାକୁ ମୁଁ ବାହାର କରିଦେଲି, ହଉଛି ପା ପାଣି ଟିକେ ଦେଇକି ତାକୁ ଫୁଟେଇଦେଲି, ଫୁଟେଇ ଦେଇକି ମୁଁ ଏଇଆଡେ ଆସିଲି ଆଉ ଓ ସେଟା ଆସିବି ମୋ ହଜବେଣ୍ଡ କୁ କହିଲି ଆଉ ତମେ ଖାଇବ ନେଇାଇଁ କିଛି କି? ସେ କହିଲେ ନାଇଁ, ମୁଁ କିଛି ଖାଇବିନି। ଆଉ ମୁଁ ପରେ ଖାଇବି, ମୁ କାରଣ ମୁଁ ଖାଇଛି ନା ସେଥିପାଇଁ ମୁଁ କିଛି ଖାଇବିନି, ମୁଁ କହିଲି ହଉ ଆଉ ଆଉ ତମ କଥା ଟିକେ ମନେ ପଇଲା ତ, ଆଉ ମୁଁ ତମକୁ କଲ କରିଦେଲି ଆଉ ଆଉ ତମେ କିଛି ଖିଆପିଆ କରିଛ ନା ନାଇଁ?
ହ ସେତେବେଳେ ଯାହା ଦି ଦିଟା ଖାଇଦେଲି ଇ ହଉ ନିଦ ହେଇଛି ଆଉ ଖାଇନି ଭଲ ଲାଗୁନି ପେଟ ଗ୍ୟାସଯାଇଛି ବୋଲି ଖାଇବାକୁ କିଛି ମନହଉନି। ଖାଇବା ଆଉ ଟିକେ ବେଳୁ ରୋଷେଇବାସ କଣ କରିଥିବେ ଘରେ? ଖାଇବା ଆଉ, ଆଉ ଟିକେ ଗଲେ, ଆଉ ଆଉ ଏମ କିଛି ଖିଆ ହେଇନି ଆଉ, ଆଉ ଯାଇଥିଲି ହଡ଼ ବୁଲି ବୁଲାଇକି ଆଇଲିି। ଆଉ ସେ ଗାଡି ଟିକେ ଷ୍ଟାଣ୍ଡ ମାରିଦେଲି, ମେନ ଷ୍ଟାଣ୍ଡ, ଗାଡି ସାଇଟ କରି ରଖିଦେଇ ଗାଡ଼ି ଟିକେ ଘୋଡ଼ା ଘୋଡ଼ା ଦେଲି। ଗୋଡ଼େଇ ଦେଇକିନା ପ ଆସିଲି, ଘରକୁ ଗଲି। ଘର ଭିତରେ ଟିକେ ଦେଖିଛ ଆମ ଆଡେ ବି ଲାଇନ କଟି ଯାଇଛି ବର୍ଷା ପାଗ ଯୋଉ ବର୍ଷା ତ ଯୋଉ ଜୋରରେ ହରହରି ମାରିଲା ଯ ବର୍ଷା ହେଲା। କୋଠି କରେଣ୍ ଫରେଣ୍ କଣ ସଟ ହେଲା କଣ ଲାଇନ କାଟିଦେଲେ। ଘରକୁ ଆସିଲା ବେଳୁ ଦେଖିଲା ବେଳକୁ ଘରେ ଲାଇନ ନାହିଁ। ତାପରେ ବାହାରେ ବସିଲେ ତାପରେ ତମ କଥା ମନେ ପଡିଲା ତମ କରି ଟିକେ କଲ କରିଦିଏ। ତାପରେ କଲ କଲି ତମକୁ, ଫାଷ୍ଟ କଲ ଯେ ଯୋଉ ତାପରେ ଲାଗିଲାନି ତାପ ସେକେଣ୍ଡ ଫୋନ୍ ଟା ନେଟୱର୍କ ସ୍ଲୋ ହେଲା, ଯୁ ଲାଗିଲାନି ତାପରେ ଲାଗିଲା ଆଉ ଆଉ ତମ ଆଡେ ଆଉ କଣ କେମିତି ବର୍ଷା ହଉଛି ନା ନାଇ
ଆମ ଆଡେ ତ ବର୍ଷା ମାନେ ପ୍ରବଳରୁୁ ପ୍ରବଳ ହଉଛି ନା ଟିକେ ମଣିଷ ଟିକେ ଫ୍ରି ହେଇକି ବାହାରୁ ବୁଲି ଯାଇ ହଉନି କାରଣ ସେଥି ପାଇଁ ଛତାର ସାହାଯ୍ୟ ଆମକୁ ନେବାକୁ ପଡିବ କାରଣ ଆମେ ଛତା ନନେଲେ ଆଉ ସାହାଯ୍ୟ ଛତା ହିଁ ସବୁଠୁ ହୋଉଛି ଆମର ସୁରକ୍ଷା କି ତାହିଁନା ବର୍ଷା ଦିନ ହେଲାନି ନା ସେଥିପାଇଁ ଛତା ଟା ଆମକୁ ସୁରକ୍ଷା ଦବ। ସେଥିପାଇଁ ଆମେ ବାହାରକୁ ଗଲା ବେଳୁ ଛତା ଟା ବାହାର କରିକି ନେଉଛି ଯାଉ ଏତ ଏତେ ବର୍ଷା ହୋଉଛି ଯେ ହୋଉଛି ବାହାରକୁ ବି ଆସିବା ପାଇଁ ଟିକେ ଇଏ ଲାଗୁଛି। ବର୍ଷା ସତେକ ଇଆଡେ ଚଡଚଡ଼ିବି ବହୁତ ଜୋରରେ ମାରୁଛି କାରଣ ଆମର ଗୋଟେ ଫ୍ୟାନ ହଉଛି ପୋଡିଯାଇଛି କାରଣ ଫ୍ୟାନ ଟା ହୋଉଛି ଆଁ ଆଉ ଫ୍ୟାନଟା ପୋଡିଗଲା କାରଣ କଣ ହୋଉଛି ଚଡଚଡ଼ି ଏମିତି ମାରିଲା ଯେ ଆଉ ଫ୍ୟାନ ଟା ପୋଡିଗଲା ଆଉ ଗୋଟେ ଆଉ ଦିଟା ବୋର୍ଡ ର ଲାଇଟ୍ ଜଳୁନି ଏମିତି ହେଇଛି ଆଉ ଆଉ ତମେ ଗାଡି ଯିବା ଆସିବା କରୁଛ ମୁଁ ଶୁଣିଲି ଗା ବି ଯିବା ଆସା କଲେ ବହୁତ ଆକ୍ସିଡେଣ୍ଟ ହୋଉଛି। ଆଉ ଆକ୍ସିଡେଣ୍ଟ ପାଇଁ କିଛି ସୁବିଧା ଅଛି କି?
ସୁବିଧା କଣ ଗାଡ଼ିରେ ମେଡିସିନ ଫେଡିସିନ ସବୁ କମ୍ପାନୀ ଦେଇଛି। ଗାଡି ସର୍ଭିସିଂ କଲାବେଳେ ଆଉ ଯୋଉ ରୋଡ ସେଫ୍ଟି କଣ ରୋଡ ତ ଆଇଲା ବେଳକୁ ମୁଁ ତିନ୍ତି ତିନ୍ତି ଆଇଛି। ଵର୍ଷା ପାଣି ଦିନରେ ଭୟଙ୍କର ସେଆଡେ ବର୍ଷା ହେଇଛି। ବର୍ଷା ବାଟରେ କିନା ତିନ୍ତି ତିନ୍ତି ଆଇଲି ଘରେ ପାଇଁ ପୋଛି ପୁଛା ହେଇ ପଇଲି ଟିକେ ତଥାପି ଭଲ ଲାଗୁନି ମାନ୍ଦାଳିଆ ମାନ୍ଦାଳିଆ ଲାଗୁଛି। କୁଆଡେ ଯାଇନି ମୁ ବୁଲି ଆଜି ଏକା ମୁଁ ଭାବିିଚି ଯିବି ବୋଲି ଆଉ ଟିକେବେଳୁ କୁଆଡେ ଟିକେ ବୁଲିବୁଲା ଯିବା ଆସିବ ମାଇଣ୍ଡ ଟା ଟିକେ ଫ୍ରି ରହିବ ଆଉ। ମାଇଣ୍ଡ ଟା ଟିକେ
ହୁଁ।
ଆଉ କୁଆଡେ ତମେ ବୁଲି ଯାଇଥିଲ ମାନେ?
ହଁ ମୁଁ ତ କୁଆଡେ ହେମତି ବୁଲି ଯାଏନି ମୁଁ ଭାବି ବିଛି ଦଶହରା ହୋଉଛି ନାଇଁ ନାଇଁ ମୁଁ ଭାବିଚି କଣ କହିଲ? ମୁଁ ଟିକେ ଭାବିଚି କଣ କହିଲ ମୁଁ ଯିବି ବୋଲି ବାହୁଡା ଯାତ୍ରାକୁୁ ଟିକେ ବୁଲି ଜଗନ୍ନାଥଙ୍କୁ ଟିକେ ଦର୍ଶନ କଲେ ମୋ ମନ ଟିକେ ଖୁସି ଲାଗିବ କାରଣ ମୁଁ ବହୁତ ଦିନରୁ ଦେଖିନି ତ ତାଙ୍କ ଦର୍ଶନ ଟିକେ ପାଇନି ସେଥିରେ ଯଦି ତ ଭା ସୌଭାଗ୍ୟ ଟିକେ ମିଳେ ମୁଁ ତାଙ୍କ ରଥଟା ଟିକେ ଟାଣନ୍ତି ଆଉ ହୋଉଚି ସମସ୍ତେ କଣ ମନ ମାନେ ମନ ଟିକେ ବହୁତ ଖୁସି ଲାଗନ୍ତା ରଥଯାତ୍ରାରେ କେତେ କଣ ପଡିଥିବ ସେ ଏଠି ବି କିଣାକୁଣି ଟିକେ କରନ୍ତି ଆଉ ରଥଯାତ୍ରା ସବୁ ଠୁ ଆମ ଓଡିଶାର ସବୁଠୁ ଫେମସ ଜାଗା କାରଣ ସେଠି ଯେତେ ହୋଉଛି ମନ ଖରାପ ହେଇଥାଉ କାରଣ ସେଠିକି ଗଲେ ମନ ବହୁତୁ ଖୁସି ଲାଗେ ସବୁ ଦୁଃଖ ଦୁଃଖ ଦୁଃଖ ଖୁସି ସବୁ ଦୁଃଖ ଯେତେକ ଥିବ ନା ସେତିକି ମନରୁ ଦୂରେଇ ଯାଏ। କାରଣ ମନ ସେଇଠି ଜ ଜଗନ୍ନାଥଙ୍କୁ ଦର୍ଶନ କରିବୁ ନା ଜଗା ଜଗନ୍ନାଥକୁ କୁ କାଳିଆ ବଳଭଦ୍ର ସୁଭଦ୍ରା ଏମାନଙ୍କୁ ଦେଖିକି ମନ ବହୁତ ଖୁସି ଲାଗେ କାରଣ ସେମାନଙ୍କୁ ଦେଖିଲେ ମନ ଟା ପବିତ୍ରତା ଲାଗେ ଆଉ ସେମାନଙ୍କୁ ଦେଖିଲେ ସବୁ ଦୁଃଖ ମୋର ଦୂର ହେଇଯିବ ବୋଲି ମୁଁ ଭାବୁଚି। ଯଦି ଭଗବାନଙ୍କ ଦୟା ଡୋରି ଲାଗିବ ନା ମୁଁ ରଥଯାତ୍ରା ନିଶ୍ଚୟ ଦେଖିଯିବି। କାରଣ ରଥଯାତ୍ରା ଦେଖିବା ଟା ସବୁଠୁ ସୌଭାଗ୍ୟର କଥା କାରଣ ସମେସ୍ତେ ରଥଯାତ୍ରାରେ ଯେବେ ସମସ୍ତେ ଦେଖିବେ ନା, ସେଥିପାଇଁ ମନ ବହୁତ ଖୁସି ଲାଗିବ। ଆଉ ନାଇଁ ମୁଁ ତୁମକୁ ପଚାରିଲି ଇ ସ
ଲୋକେସନ ମାରିକି ଦେଖୁଥିଲି ଯେ, ତମ ଗାଁରେ କୁଆଡେ ଶିବ ମନ୍ଦିର ଗୋଟେ ହେଇଛି ନୂଆଁ? ଶିବ ଠାକୁର ପୂଜା ପାଉଚନ୍ତି। କାର୍ଡ ଦେଇଥିଲେ ଯେ, ମୁଁ ଶୁଣିଥିଲି ଆମ ଗାଁଡେ ଆସିିକି ବାଣ୍ଟୁଥିଲେ କାର୍ଡ। ତମ ସେପଟେ
ହଁ- ହଁ ଠିକ୍ ଏ ଠିକ୍ ଠିକ ଶୁଣିଚ। ଆଉ ଆମ ଗାଁରେ ସବୁଠୁ ଅ ଆମ ଗାଁରେ ଚୋ ଚଉଚି ହେଲା ପାଞ୍ଚ ଦିନି ଏ ଶିବ ମନ୍ଦିର ପଚିଷ୍ଟା, କାରଣ ସବୁ ବ୍ରାହ୍ମଣ ଆସିଥିଲେ କୀର୍ତ୍ତନ ବି ହଉଥିଲା। ସବ ସବୁ ଗାଁରୁ କୀର୍ତ୍ତନ ମାନେ ଆସିଥିଲେ, ଆଉ କୀର୍ତ୍ତନ କୁତିନି ହେଲା ଆଉ ହୁଁ ପ୍ରଶସନ ବି ବହୁତ ହେଲା। କାରଣ ନାଚ ଡ୍ୟାନ୍ସ ଉଁ ଝିଅ ପୁଅ ସବୁ ଡ୍ୟାନ୍ସ ଫ୍ୟାନସ କଲେ। ଆଉ ଠାକୁରଙ୍କୁ ମ ପଚିଷ୍ଠା କରାହେଲା, ବ୍ରାହ୍ମଣ ମାନେ ସମେ ସ୍ତେ ଆଉ ବେଦ ମନ୍ତ୍ର ବି କଲେ। ଆଉ ଭୋଜି ଭୁଜା ବି ଖାଇଲେ, ମୋର ନାନୀ ମାନେ ବି ଆସିଥିଲେ ଆମ ଘରକୁ। ବହୁତ ମଜା ଲାଗିଲା, କାରଣ ମୋ ଦେଇ ମାନେ ବହୁତୁ ଆଁ ଆସିଥିଲେ ବଡ ଦେଇ, ମଝିଆ ଦେଇ ସବୁ ଆସିଥିଲେ ସେମାନେ ଥିଲେ ତାଙ୍କ ହଉଛି ଇଁ ହଜବେଣ୍ଡ ମାନେ ବି ଆସିଥିଲେ, ମୋ ନନା ନାନୀ ବି ମୋ ନନା ମାନେ ଆସିଥିଲେ ବଡ ନନା ଆସ ସାନ ନାନା ମଝିଆ ନାନା ସବୁ ଆସିଥିଲେ। ଆଉ ହଉଚି ସେମାନଙ୍କୁ ଦେଖି ମନ୍ତେ ବହୁତ ଖୁସି ଲାଗିଲା ଫ କିଛି ବି ସୁଟ କଲୁ ଆଉ ହଉଛି ଆଉ ଉଁ
ଠାକୁରଙ୍କ ପାଖକୁ ବୁଲି କେବେ ଠାକୁରଙ୍କ କତିକି, ମୁଁ କହିଲି ବୁଲି ଯାଇଥିଲ କେବେ ନା ଯାଇନ?
ନାଇଁ ନାଇଁ। ଯାଇଥିଲି ଏଇ ଦି ତିନି ଦିନ ହବ ଯାଇଥିଲି, ଆଉ ହଉଚି ବୁଲାବୁଲି କରିକି ଆଇଲି, ଆଉ
ହଉ।
ହୁଁ। ସେଠି ବୁଲିଲି ମନ ବହୁତ ଖୁସି ଲାଗିଲା। ମୋ ମୋର ମମି ବି ଯାଇଥିଲେ, ମୋ ସାଙ୍ଗରେ ବୁଲି। ମୋ ସାଙ୍ଗସାଥି ବି ବହୁତ ଗଲେ ବୁଲି। ସେଠି ଆମେ ଫଟୋ ଉଠେଇଲୁ, ବହୁ ତୁ ଆଉ ଶିବ ମନ୍ଦିର ଚାରିପଟେ ମୁଁ ବୁଲିଲି ସାତଥର। ଆଉ ଭ ଭଗବାନଙ୍କୁ ଟିକେ ଦର୍ଶନ କଲି, ମନ ମୋର ବହୁତୁ ଖୁସି ଲାଗିଲା। ଯେତେ ଅଶାନ୍ତି ଥିଲେ ବି ମୋ ମନଟା ସେଇଠି ଖୁସି ରହିଯାଏ, କାରଣ ହଉଚି ମୁଁ ମହାଦେବଙ୍କୁ ଦେ ଇଥିଲି ନା ମୋ ଦୁଃଖ ସବୁ ଦୂର କରିଦେବେ ମୁଁ ଭାବୁଚି। ଆଉ ଏତିକି ମୋର ମାନସିକ ଅଛି, ମୋର ଭଗବାନ ମୋର ଇ ଇଛା ପୂର୍ଣ୍ଣ କରନ୍ତୁ। ଆଉ ଆଉ ହଉଛି ମୋ ସାଙ୍ଗ ମାନଙ୍କ ସାଥିରେ, ଉଠି ଟିକେ ଫଟୋ ଫୁଟି ଟିକେ ଉଠେଇଲି ତାପରେ ଆସିଲି। ତାପରେ ଘରେ ଆସିକି ଟିକେ ଭଜାଭୁଜି କଲି, ତାପରେ ଖିଆ ପିଆ ଟିକେ କଲୁ ମୋ ବୋଉ ମୁଁ। ଆଉ ମା ମୋର ମୋ ସାନ ଭଉଣୀ ଟେ ଅଛି ସିଏ ବି। ସେମିତି ଖାଇ ପିଇକି ତାଙ୍କର କା ଜେଝା କାମରେ ଯେଝା ଗଲେ। ଆଉ ମୁଁ ମୋ କାମ କଲି, ଆଉ ନାଇଁ ମୁଁ ତୁମକୁ କହୁଥିଲି କି ସଡକ ଏ ଯୋଉ ଦୁର୍ଘଟଣା ଏତେ ହଉଚି। ସେଥିପାଇଁ ଆମେ ସୁରକ୍ଷା କେମିତି ରହିବା? ସେ ଟିକେ ଟିକେ କହିଲେ ମୁଁ ବହୁତୁ ଖୁସି ହୁଅନ୍ତି, ଟିକେ କହିବେ କି?
ଯଦି ଆମେ ବାଇକି ଚଲେଇକି ଯାଉଚେ ଗୋଟେ ଡ୍ୟୁଟି କରିବାକୁ କି ଗୋଟେ କାର୍ଯ୍ୟ କରିବାକୁ ଯାଉଚେ। ଫାଷ୍ଟ ନିଜର ସେଫ୍ଟି ଆଉ ଘର ପରିବାରକୁ ବି ଦେଖିବାକୁ ପଡିବ। କାରଣ ଦୁନିଆ ଆକ୍ସିଡେଣ୍ଟ ଫାକ୍ସିଡେଣ୍ଟ କେତେ କଣ ହଉଛି ଗାଡି। ଚଲେଇଲା ସବୁବେଳେ ସତର୍କ ସେଫ୍ଟି ହେଲମେଟ୍ ଫାଷ୍ଟେ। ତାପରେ ବୁଟୁ ଜ୍ୟାକେଟ ବର୍ଷା ତ ଆଜି ଜୋରେ ହଉଥିଲା। ଜ୍ୟାକେଟ ବି ପିନ୍ଧିବାକୁ ପଡିବ। ତାପରେ ଆଇଲା ବେଳକୁ ଫୋର ଇଣ୍ଡିକେଟର ସାଇଡ ଇଡିିକେଟର ସବୁ କିଛି ଇଣ୍ଡିକେଟର ଦେଇକି ଦେଖିବାକୁ ପଡିବ ଟ୍ରାଫିକି ଆଇଲା ଭିତେରେ। ଜୋରେ ବି ବର୍ଷା ହଉଥିଲା ଟ୍ରାଫିକି ଯେହେତୁ ମୁଁ ଆଇଲା ବେଳକୁ ବହୁତୁ ହଇରାଣ ହେଇ ହେଇ ଆଇଲି। କାରଣ ଘଣ୍ଟେ ଖଣ୍ଡେ ରହିଗଲି ପାଶ୍ଚ ରୁମୁରେ। ଟାଇମିି ଗଲାନି ଦେଖିଲି ଯେ। ତବ ଟାଇମିି ବି ଗଲାନି ତାପରେ ବର୍ଷା ବି ଜୋରେ ହଉଛି ଆଉ ଯାଇପାଇଲିିନି ମୋ ପାଖରେ ବି ନଥିଲା କିଛି ମାନେ ରେନିକୋଟ କିଛି ନଥିଲା। ତାପରେ ଗୋଟେ ସାଙ୍ଗକୁ ଫୋନ କଲି ମୁଁ କହିଲି ତୋ ରେନିକୋଟ ଅଛି କି ତାପରେ ମୋ ସାଙ୍ଗ ଟା କହିଲା କହିଲା ସାଙ୍ଗ ମୁଁ ତ ଧରିକି ପଳି ଆଇଚି ଡିଉଟି। ଆଉ କଣ କରିବା ତାପରେ ବାଧ୍ୟ ହୋଇକି ରହିଲି ଯୋଗକୁ ବର୍ଷା ଟିକେ କମିଗଲା। କମିଗଲାଠୁ ଟିକେ ହାଲକା ଫୁଲକା ପକଉଥିଲା ତାପରେ ଆଇଲି। ହେଲମେଟ ଟାକୁ ଛାଡିି ଦେଇଥିଲି ଫେଣି ଯାଇକି ହେଲମେଟ ଧରିକି ଫେଣି ଆଇଲି। ଆସିକି ଫେଣି ପିନ୍ଧିଲି ହେଲମେଟ। ଫେଣି ଗାଡି ଟା ଯୋଉ ଘଡେଇବା ଟା ଯୋଉ ଘଡେଇଥିଲି ସବୁ ଖୋଲା କଲି। ଆମ ଗାଡି ଭାର କଲି ଆଉ ଭାର କରି ରେଡି କଲି ଆଉ ତେଲ ଫେଲ ଟିକେ ଦେଖିଲି। ତାପରେ ଦେଖିଲି ଯେ ଟାଙ୍କି ପର୍ଯ୍ୟନ୍ତ ପାଇଯିବ ତାପରେ ଆସିଲି ଗାଡି ଧରିକି। ତାପରେ ଟାଙ୍କି ପାଖେରେ ତେଲ ପକେଇଲି ଗାଡିରେ। ତାପରେ ଭାରିକି ଆଇଲି ତାପରେ ମୋ ସ୍ତ୍ରୀ ର ବାହାରି ମନ ଥିଲା ମତେ କହିଲା ସନ୍ଧ୍ୟାବେଳେ ଜଳଖିଆ ଦିଟା କଣ ଆଣିବ। ମୁଁ କହିଲି ହଉ ନେଇକି ଯିବି ଆସିଲି ତାପରେ ମଙ୍ଗଳପୁରୁ ଛକ ପାଖରେ ପହଞ୍ଚିଗଲି। ଛେ ଛକରୁ କିନା ତାପରେ ଜଳଖିଆ ଧରିକିରି ଟିକେ ଆସିଲି। ତାପରେ ଆସିକି ଘରେ ପହଞ୍ଚିଚି ଟୋଟାଲ ତ ବାଟ ଆଙ୍କ ବର୍ଷା ଧୀରେ ଧୀରେ ଖାଇ ଖାଇ ଆସୁଚି।
ହଉ ମତେ ସଡ଼କ ସୂଚନା ରେ ଏତେ ବୁଝେଇଲ ସେଥିପାଇଁ ତମକୁ ବହୁତୁ ବହୁତୁ ଧନ୍ୟବାଦ ଆଉ ହଉ। ମୋର ଟିକେ ଟାଇମ ହେଇଗଲାଣି ମୋର କାମ ବହୁତ ଟିକେ ଅଛି ମୁଁ ରୋଷେଇ ବସେଇ ଦେଇକି ଆଇଛି ନା। ଆଉ ମୋର ଟିକେ କାମ ଅଛି ମୁଁ ରହୁଛି ପରେ କଲ କରିବି।
ଓକେ।
ହଉ।